ଲୋମ୍
ହଁ କୁହ?
କଣ କରୁଚ?
ଏଇ ଗରମ ହଉଥିଲା ତ ଛାତ ଉପରେ ଟିକେ ବୁଲୁଚି ଆଉ।
ଆଉ ଖାଇ ପିଇ ସାରଲନି?
ନାଁ ଖାଇନି।
ସନ୍ଧ୍ୟାରେ
ହଁ ସନ୍ଧ୍ୟାରେ ଖାଇଥିଲି।
କଣ ଖାଇଥିଲ ପିଠା ଚକୁଳି ପିଠା?
ହଁ ହଁ ନିଜେ ବନେଇକି।
ତାହେଲେ ଆସେ ଚକୁଳି ପିଠାବି ବନେଇ ଆସେ ନା?
ଆରେ ଚକୁଳି ପିଠା ବନେଇ ଆସେ କଣ ଆ ମୁଁ ଏଠି ଆମର ଏଠି କିଛି ଗ୍ରାଇଣ୍ଡିଙ୍ଗ କରିବା ପାଇଁ କିଛି ନାହିଁ ତ
ହୁଁ
ମା କଣ କରେ ନା ସେ ଚାଉଳ ଆଉ ବିରିର ଦିଏ ଦିଏ କଣ ଚୁନା କରିକି ଦେଇ ହି ତ ସେଇଟା ମୁଁ ପାଣି ପୁରେଇକି ରଖିଦିଏ ସେ ଫୁଲିଗଲା ପରେ ମୁଁ କରିଦିଏ। ତ କରଦେଇଥିଲି ଆଉଁ।
ଏମତି ହୁଏ?
ହଁ।
ଭଲ ଲାଗେ ପିଠା?
ହଁ ଭଲ ଲାଗେ କିଛି ଖରାପ ଲାଗେ ନା। କିନ୍ତୁ ଅଧିକ ଦିନ ରହିବନି ଷ୍ଟୋର ମାନେ ରଖି ହବନି ଅଧିକ ଦିନ। ତୁମେ ଅଳ୍ପ ଦିନି ଭିତରେ ଖାଇଦେବ ତାକୁ।
ମାନେ ଆମେ ଯେ ମାନେ ଯୋଉରା ଦିଟା ଯାଙ୍କ ଯୋଉ ଚୁନାଟା ଅଳ୍ପ ବେଶୀ ଦିନ ରହିବନି ତ?
ନା ନା ସେଇ ଚୁନା ଟା ଅଧିକ ଦିନ ରହିବନି ତ ଅଳ୍ପ ଦିନ ରହିବ ତ ସେତିକି ଦିନି ଇ ଇ ରହିବ ଖାଇଦବ ଆଉ।
ଆଚ୍ଛା ଆଚ୍ଛା।
କିନ୍ତୁ ଯେମତି ଚକୁଳି ପିଠା ହୁଏ ସେମତି ହିଁ ଲାଗିବ କିଛି ଖରାପ ଲାଗିବନି।
ବୁଝିପାରଲି ଆଉ ଚକୁଳି ପିଠା ସହିତ କଣ ଖାଇଥିଲ?
ଖାଲି ଚକୁଳି ପିଠା ଖାଇଥିଲି ଆଉ ରାତିରେ କରିବି ତାପରେ ଫୁଣିଥରେ ଖାଇବି ଆଉ ଚ ଅ ଅ ଆଉ କଣ ଚଟଣି ଫଟନି କଣ କରିବି ଆଉ।
ଆଚ୍ଛା ତମେ ଚାହା ପିଅ?
ଚାହା ମୁଁ ଥଣ୍ଡା ହେଲେ ମୋ ମୁଣ୍ଡ ଫୁଣ୍ଡ ବିନ୍ଧିଲେ ସେତେବେଳେ ପିଏ।
ଭଲ ଲାଗେ?
ଭଲ ଲାଗେ ମାନେ ଏ ସେମିତି କିଛି ଅଭିୟାସ ନାହିଁ। ମୁଣ୍ଡ ବିନ୍ଧା ହେଲେ ଟିକେ ପିଅ ନହେଲେ ନାଇଁ। ମତେ ଭଲ ଲାଗେ ହଁ ଶୀତ ଦିନ ବେଳେ ମାନେ ସେଇତ ମୁଣ୍ଡ ବିନ୍ଧା ହେଲା କି କି ମତେ ଯଦି ଟିକେ ଇଚ୍ଛା ହେଲା ପିଇବା ପାଇଁ ତ ପିଇଲି ନହେଲେ ସବୁବେଳେ ନୁହେଁ।
ଗରମ ଗରମ ପିଇଦିଅ, ମୁଁ କେବେ ବି ଗରମ ଖାଇପାରେନି କି ପିଇପାରେନି।
ଓ ହୋ ମୋର ଗୋଟେ ସାଙ୍ଗଟେ ଥିଲା ସିଏ ତ ମାନେ ଏ ସନ୍ଧ୍ୟା ବେଳେ ସେ ଘରେ ରହେ ନା ତ ସନ୍ଧ୍ୟା ହେଲା ମାନେ ଘରେ ତ ଚା ହୁଏ ସିଏ ସବୁଦିନ ସବୁଦିନ ଚା
ହୁଁ
ହଁ।
ଚା ହଁ
ଆଉ ଦିନରେ କଣ କରୁଥିଲ, କଣ ଖାଇଛ ଆଜି?
ମୁଁ ଆଜି ଖାଇଛି ଭାତ, ଡାଲି, ଛତୁ ତରକରି।
ଆଉ ତମର ତ ମା ବନେଇ ଦଉଛନ୍ତି, ତମେ ଖାଇଦଉଛ ଆଉ
ହୁଁ ହୁଁ ମୁଁ ଆଜି ଅଫିସ ପଲେଇଥିଲି ନା ଆସିଲି ଲେଟରେ ହେଇଗଲା ତ ଆଜି ଘରୁ ଆଜି ବି ଖାଇବା ନେଇନଥିଲି ସେଇଠି ଆମର ଆଜି ଅଫିସରେ ଭୋଜିଥିଲା। ହୁଁ ଭୋଜିମାନେ ଜଣଙ୍କର ଜଣେ ସାରଙ୍କର ଜନ୍ମଦିନ ଥିଲା। ହଁ ଯିଏ ଆଜି ବିବାଦ ଅଛିି ଯିଏ ଆଇଁଷ ଖାଇବା ଆଇଁଷ ଖାଇବ ଯିଏ ସାଧା ଖାଇବ ସେ ସାଧା ଖାଇବ ମୁଁ ତ ଆଇଁଷ ଖାଉନି ନା, ତ ମୁଁ ସାଧା ଆଣିଥିଲି ଖାଇବି ବୋଲି
ତୁମେ ଜମା ଆଇଁଷ ଖାଅ ନି?
ନାଇଁ।
ବାଃ ବଢିଆ।
କାଇଁ?
ଆରେ ଭଲ ମୁଁ ବି ବହୁତ ମାନେ ଚେଷ୍ଟା କରେଇଛି ଛାଡିବା ପାଇଁ କିନ୍ତୁ ଏବେ ଛାଡିନି ତ ଛାଡିଦେବି ଆଗକୁ।
ହୁଁ ଆଗରୁ ଖାଉଥିଲି ସ୍କୁଲ ଟାଇମରେ ଖାଉଥିଲି ସ୍କୁଲ ପରଠୁ ଆଉ ଖାଉନି ତ
ଭଲ କିନ୍ତୁ
ହୁଁ ଆ ଆଠ ବର୍ଷ ପାଖାପାଖି ହେଲାଣି ଆଉ ଖାଉନି।
ତମକୁ ଭଲ ବି ଲାଗୁନଥିବ ଆଉ ଅଭ୍ୟାସ ନାହିଁ।
ଆଉ ଇଛା ନାହିଁ। ହେଲା ଆଉ
ଘରେ କିଏ ଖାଆନ୍ତି ନା ନାଇଁ?
ହଁ ମୋତେ ଛାଡି ସମସ୍ତେ ଥାନ୍ତି।
ହଉ ତମେ କେମିତି ରହିଗଲ ଖାଇଲ ନି ଆଜି ଛାଡିଦେଲ।
ଝଡ଼ିଦେବି ବୋଲି ଆଉ କିଛି ଆଉ ହେଲାଣି, ଡନ ମୁଁ ଗୋଟେ ଜିନିଷ ବେଶୀ ଖାଇଲେ ବେଶୀ ଖେଲିଲେ ତା ପ୍ରତି ଗୋଟେ ଘୃଣା ଆସିଯାଏନି ନା।
ହଁ ହଁ
ତ ମୋ ସହିତ ସେୟା ହେଲା ମୁଁ ସବୁବେଳେ ଆଇଷ ଖାଇବି ମୁଁ କଉ ଗୋଟେ ବାର ବି ଛାଡିବିନି ତ ବେଶୀ ଖାଇଲି ଏତେ ଖାଇଲେ ଏତ ଖାଇଲେ ଖାଇ ଖାଇ ପୁରା ବିରକ୍ତହେଇ ଗଲି ତାପରେ ଛାଡି ଦେନି ପୁରା ଖାଇଲି ନେଇ ତ ଖାଇଲେ ତ ଖାଇନା ହଉନି ଆଉ
ଆଚ୍ଛା ଆଚ୍ଛା
ହୁଁ
ଉ ତାପରେ
ଏମତି ଆମ
ଉ ଘରେ
ମାନେ ସବୁବେଳେ ନୁହେଁ ତମେ ଯେ ମୁଁ ଯେବେ ଆଣିକି କରିିବାରେ ତ ଖାଏ ସେତେବେଳେ ଆଉ
କୋଉ କୋଉ ବାର ଖାଉ କଉ ବାର ଖାଉ ନା ଏମିତି ଅଛି ନା ବାର ବାର ଖାଆନ୍ତିତିନି ଦହ ମଙ୍ଗଳବାର ଶନିବାର ତମେ କୋଉ ବାର ଖାଉନି
ହଁ ମୁଁ ମଙ୍ଗଳବାର ଖାଏନା ସୋମବାର ଖାଏ ନା ଗୁରୁବାର ଖାଏନା ଶନିବାର ଖାଏନା
ଆଉ ତାଲେ ଖାଉଛ କାଇକି
ଆ ତ ଆରେ ସବୁବେଳେ ବି ଖାଇ ହୁଏ ନା କେତେବେଳେ କେମତି ମୁଁ ଯଦି କେଉଁଦିନ ଛୁଟି ଅଛି ଟାଇମ ମିଳିଲା ଆମକୁ ତାପ ଯାଇକି ଆମେ ଆଣିକି ସେ କରିବୁ
ଓ ତମ କ୍ୟାଣ୍ଟିନ ରେ ଦିଅନ୍ତିନି ଅଫିସ ରେ ଖାଇବା
ନା ନା ଆମେ ନିଜେ ବନେଇକି ନେଇଯାଉରି
ଆଛା ଭଲ ଆଉ
ଆ ତ ସେଥିପାଇଁ ଟାଇମ୍ ହୁଏ ନା ଏତେ ଟାଇମ କରିପାରୁନା ଯୋଉ ଟାଇମ ରେ ଛୁଟି ଥାଏ କି ସେ ଟାଇମରେ କରୁ ଆଣିକି ଆଉ
ତମେ ଯଦି ଘରେ ରହିଥାନ୍ତତା ତାହେଲେ ତମ ମା ବି ତୁେ କେ ବି ବନେଇକି ଦେଇ ଥାନ୍ତେ ତମେ ନେଇକି ଯାଇଥାନ୍ତ ନାଇଁ କି ଯେହେତୁ ତମେ ବାହାରେ ରହୁଛ ତ ତମକୁ ସେଇଟା ଏମିତି ହିଁ ହବ ଆଉ ନିଜେ ରୋଷେଇ କରିକି ନବ ଟାଇମ ହେଲେ ଏଇଟା କରିବ ନହଲେ ନାଇ ନା ରୋସେଇ କରିକି ଖାଇବା ଭାରି କଷ୍ଟ କିନ୍ତୁ
ହଁ ତାପରେ ହେଲା ଏବେ ଟିକେ ମୁଁ ଖାଉନି ତ ଏବେ ଗୋଟେ ପୂ ପୂଜା ନା ଏବେ ଟିକେ ପୂଜା ଚାଲିଛି ତ ସେଥିପାଇଁ ମୁଁ ଆଜି ଖାଇନି
ଏବେ କଉଁ ପୂଜା ଚାଲିଚି?
ମୁଁ ନ ନେଇଥିଲେ ବି ମୋ ସାଙ୍ଗମାନେ ଆଣି ଦେଇେଥାନ୍ତି
ହୁଁ
ନାଇଁ ଏବେ ମୁଁ ଗୋଟେ ପୂଜା କରୁଛି ତ ସେଥିପାଇଁ ଆଉନି କିଛି ଦିନି ଖାଇନି ଏବେ ଖାଇବିନି ଆଉ
ଆଚଛା ଆଚ୍ଛା ମାନସିକ ରଖିଛ ନାଇ କଣ ମାନସିକ ପୂଜା ଅଛି କିଛି
ସେମିତି ଗୋଟେ ହଁ
ହଁ ଆଚ୍ଛା ଏମି ଥା ଏମତି ହୁଏ ବେଳେ ଏଇଥିପାଇ ମୁଁ ଖାଇବାକୁ ପଡେନ ଏମିତି ହୁଏ
ହଁ
ତ ବାସ କିହି କିଛି କହିନାହାନ୍ତି। କିନ୍ତୁତ ଛାଡିଲେ ଆମ ଘରେ ସମସ୍ତେ ରାଗିଲେ କଣ ପାଇଁ ଖାଉନୁ ଏବେ ବି ସମସ୍ତେ କହୁଛନ୍ତି ଖାଇଦଉନୁ। କଣ ପାଇଁ ଖାଉନୁ ଏଇ କରୁନୁ।
ଏବେ ଆଉ ଇଛା ହବନି ତମର ଖାଇବା ପାଇଁ।
ନାଇଁ ମୋର ବି ବି ଇଛା ହି ନହିଁ ହୁଁ। ଏଇଆ ଆଉ। ତମକୁ ଆଇଁଷ ଖାଇବା ବେସି ଭଲ ଲାଗେ ନା ସାଧା ଖାଇବାକୁ ବେଶୀ ଭଲ ଲାଗେ?
ନାଇଁ ସାଧା ବି ଯଦି ଭଲ କିଛି ହେଇଛି ତାହେଲେ ଖାଇବା ପାଇଁ ଭଲ ଲାଗେ। ନହେଲେ ତ ଆଇଁଷ ହିଁ ମୁଁ ଖାଏ ଆଇଁଷ ହିଁ ଭଲ ଲାଗେ।
ହୁଁ।
ହଁ ସାଧା ଯଦି କିଛି ଭଲ ହେଇଛି ତାହେଲେ ତ ଭଲ ହବ ନହେଲେ ଆଇଁଷ ଦରକାର।
ଭଲ ଆଣିସିବ ନା କଣ
ହଁ ମୋର ଗୋଟେ ସାଙ୍ଗ କହିବ ଆଉ ହୁଁ ସେ ଗୋଟେ ପିଲାଟି ଆମର ଖାଏ ନା ଗୋଟେ ପିଲାଟି ମୋ ସାଙ୍ଗଠ ଖାଉନଥିଲା। ତାକୁ ଆମର ଜଣେ ଦିଦି କହିବେ ଆଉ ତୁ ଖାଇବା ଶିଖିନୁ ଚିକେନ ଖାଇ ଶିଖିନୁ ଚିକେନ ଯଦି ଖାଇବୁ କୁକୁଡାର ଗୋଡ ବି କଞ୍ଚା କୁକୁଡ ର ଗୋଡ ବି ତୁ ଖାଇଦବୁ।
ହୁଁ।
ହଁ ସେମତି କୁହନ୍ତି।
ହୁଁ। ମୁଁ ବି ବହୁତ ଖାଏ କିନ୍ତୁ ମୁଁ ବହୁତ ଖରା ସବୁ ସନ୍ଦା ମାନେ ଟିଭି ମା ମାନଙ୍କ କାମ ଆଉ କଣ? ମୋ ଭାଇ ଯାଇଛି ଗାଁରେ ଗୋଟେ ବାହାଘର ଜଣକ ହେଇଥିଲା ଆମ ଗାଁ ମଝିରେ ଯାଇଛି ତାଙ୍କ ଘରକୁ ଭୋଜି ଖାଇବାକୁ। ମୁଁ ମା ବସିକି ଟିଭି ଦେଖୁଛି ମୁଁ ବସିକି ଫୋନରେ କଥା ହଉଛି ତମ ସହିତ ଆଉ।
ହଁ କଣ ଗୋଟେ କହୁଥିଲ ତମ କଥା ରହିଥିଲା।
ହୁଁ ମୁଁ କହୁଥିଲି କି? ଗାଁରେ ରହିଲା ମାନେ ସବୁ ପ୍ରକାର ପୂଜା ପର୍ବ ଓସବାର ସବୁ କିିଛି ଭଲସେ ସେଲିବ୍ରେସନ ହେଇପାରେ ନାଇଁ କି? ତମେ ସବୁୂଜାରେ କଣ ତମ ଅଫିସରୁ ଛୁଟି ମିଳେ।
ଅ ହଁ ମିଳେ ପ୍ରାୟତଃ ମିଳେ ବହୁତ ଚଛୁଟି ମିଳେ।
ଗୋଉଟା ଗଭର୍ଣମେଣ୍ଟ ହଲିଡେ ସେଇଗୁଡାକରେ ମିଳିଯଏ ନାଇଁ କି?
ମାନେ ପ୍ରାୟତଃ ବହୁତ ଛୁଟି ମିଳେ।
ଉଁ ହୁଁ ଛୁଟି ତମର ସବୁ ସଣ୍ଡେ
ହଁ ସବୁ ରବିବାର ଛୁଟି ହଁ ମାସର ଅ ମାନେ ସେକେଣ୍ଡ ଶନିବାର ଛୁଟି ଆଉ ଫୋର୍ଥ ଶନିବାର ଛୁଟି। ଛୁଟି ଆଉ ସବୁ ରବିବାର ଛୁଟି।
ଅଛ ଆଛା। ଆଉ ଯୋଉ ପୂଜା ପର୍ବ ହେଲା।
ହଁ ହଁ ହଁ ହଁ ସେଥିରେ ବି ଛୁଟି ହଁ।
ଆଁଛା।
ହୁଁ।
କିଛି କଲି ଏବେ।
ଯାହେଲେ ବି ରେଷ୍ଟ ଯଦି ନ ମିଳିବ ଯଦି ନିଜ ପାଇଁ ଟାଇମ୍ ନ ରହିବ।
ହୁଁ ଗୋଟେ ଗୋଟେ ମୁ ଟେ ଗୋଟେ ପ୍ରାଇଭେଟ କମ୍ପାନୀ ଅଛି ନା ଆମକୁ ଯୋଉଠି ଛୁଟି ବି ମିଳେନି ତ। ମାନେ ଦିଟା ତିନିଟା ଛୁଟି ବି ମିଳେ ଏମିତି। କିନ୍ତୁ ଭଲ ପଇସା ନାଇଁକି?
ସେମାନେ ହଁ ସେମାନେ ପଇସା ଦିଅନ୍ତି କିନ୍ତୁ ଛୁଟି ଏତେ ମିଳେନି ଆଉ।
ହୁଁ ପଇସା କିନ୍ତୁ ବହୁତ ବଢିଆ ପାଆନ୍ତି। ମାନ ହଁ ନାଇଁ ତ ଆଜ୍ଞା
କଣ କହିଲ?
ହ୍ୟାଲୋ
ହଁ ଶୁଭୁଛି କୁହ।
ମତେ କିଛି ଗୋଟେ ସାଉଣ୍ଡ ଆସୁଛି ତମ ପାଖରୁ।
ସାଉଣ୍ଡ ହେଉଛି ଏପଟେ ମୋର ମୋ ସାଇଟରେ ଅ ମାନେ ଉଡା ଯାହାଜ ଉଡାକ ଯାଉଛି ତ।
ଆଛା ତମ ରୁମ ପାଖରେ ହେଉଛି କଣ ବିମାନ।
ହଁ ହଁ ହଁ ବିମାନ ବନ୍ଦର।
ହଁ ରମ ପାଖରେ ନାଇଁ କି ସକାଳୁ ଉଠି - ସଖାଳୁ ଉଠିଲେ ଆଗ ସେଇଟାକୁ ଦେଖ ସବୁଦିନ ନା
ହଁ ସେ ତାର ମାନେ ସ ସିଏ ଯାଉଥିବା ଆସୁଥିବା ଶବ୍ଦରେ ଆମ ନିଦ ଭାଙ୍ଗିଯାଏ।
ହୁଁ
ହଁ
ଆଛା ଆମେ ଛୋଟବେଳେ ସବୁ ସ୍କୁଲ ଗଲାବେଳେ ଭାବନ୍ତି ଏଇ ଯେତେବେଳେ ଉଡାଯାହାଜ ଦେଖନ୍ତି ଉଡାଯାହାଜ ଯାଉଛି। ଯେବେ କିନ୍ତୁ ତମେ ସବୁଦିନ ସାମ୍ନାରେ ଦେଖୁଛ।
ହଁ ଆମ ହଁ
ଯେତେବେଳେ ଆମେ ସ୍କୁଲ ଯାଆନ୍ତି। ସମସ୍ତେ ଭାବନ୍ତି ନାଁଇ। ତମ ସ୍କୁଲ ଗଲାବେଳେ ଦେଖ ଯେତେବେଳେ ଉଡାଯାହାଜ ଯାଏ। ମେ ଖାନ ଉୁଡା ଯାସଛି ଏବେ
ପିଲାମାନେେ କହିବେ ଉଡାଯାହଜ ପଇସା ପକା।
ହଁ ଏବେ। ହଁ ଗାଁ ରେ ତ କୁହନ୍ତି, ଏବେ ତମକୁ ଦେଖିକି ସବୁ କଥା ମନେ ପଡେନି ଆମ ଗାଁରେ ଥିଲାବେଳେ ଏମିତି ସବୁ
ହଁ ହଁ ହଁ ହଁ ସେସବୁ ଦେଖିକି ମନେ ପଡେ।
ହୁଁ ହଁ ହ ଆଉ ତମ ଗାଁ ସାଙ୍ଗ ମାନଙ୍କର ସବୁ ବାହାର ହେଇଗଲାଣି ନା। ସେ ଗାଁ ଯୋଉ ସାଙ୍ଗ ମାନେ ସବୁ ବାହାଘର ହେଲାଣି ନା ହେଇନି କାହାର?
ହଁ ହଁ ହେଲାଣି।
ଆଉ ତମର କେବେ ହବ?
ଆମର ହେଇନି।
ଡେରି ଅଛି।
ହଁ କେବେ ହବ ଜଣା ନାହିଁ ଏବେ ତ ହେଇନି ଆଉ।
ଆଛା ଆଛା।
ଆଉ କଣ କୋହୁଚ?
ଆଉ ତମେ କଣ କୁହ।
ଏବେ ରଖିବି?
ହୋଉ ନହେଲେ ରଖ ହଁ ରଖ ହୋଉ ଆଉ ହୁଁ।